ହ୍ୟାଲୋ ହ୍ୟାଲୋ ଭାଇ ଆପଣ କଣ କରୁଛନ୍ତି ଏବେ?
ହୁଁ ବସିଛି ଆଉ।
ଆପଣଙ୍କ ଆଡେ ବର୍ଷା ହୋ - ଖାଇବା ବନଉ ଥିଲେ
ହଁ ନାଇଁ ବର୍ଷା ହଉନି।
ଆମ ଆଡେ ତ ବର୍ଷା ଉଠିଲାଣି ଯେମିତି ଘଡଘଡି ଅ -ଯେମତି ସିଆଡେ ବର୍ଷା ଉଠେଇନି?
ନା ବର୍ଷା ଉଠେଇନି।
ଆମ ଆଡେ ବର୍ଷା ବି ମଧ୍ୟ ଉଠେଇଲାଣି ଘଡଘଡି ମଧ୍ୟ ଆରମ୍ଭ ହେଇଗଲାଣି। ଧୀରେ ଧୀରେ ଘଡଘଡି ଯେମିତି ହୁଏ ସେମିତି ହେଲାଣି।
ଘଡଘଡି ବିଜୁଳି ଦ୍ଵାରା କେତେ ଲୋକଙ୍କ ଜୀବନଏହା ଦ୍ଵାରା ଯାଉଛି।
ହଁ ସେଇଟା ଲୋକ ପାଇଁ ହଉଛି ଲୋକଙ୍କ ଅସୁବିଧା ଯୋଗୁ ହେଇଛି। ହ୍ୟାଲୋ।
ଲୋକମାନଙ୍କ ଅସୁବିଧା ପାଇଁ ତ ହଉଛି କିନ୍ତୁ ଏଥିରେ ନିରିହ ବହୁତ ଜୀବନ ଚାଲି ଯାଉଛି। କାହିଁକି କହିଲ? ଯେମତି ଚାଷ ଟାଇମ ନା ଏବେ ବିଲକୁ ବିଶେଷ କରି ବେଶୀ ଗାଁର ଲୋକ ଲୋକମାନେ ଯାଆନ୍ତି ଯେମତି ବିଲର ଯେମତି ବିହନ ଜାଣିଛନ୍ତି ନା ଯେମତି ଚାଷ ଟାଇମରେ ଯୋଉ ପଡାଯାଏ।
ହଁ ହଁ।
ଉପୁଡା ହୁଏ ନଧ୍ୟ ରୁଆଯାଏ ଏଇ ଟାଇମ ରେ ହିଁ ବେଶୀ ଘଡଘଡି ବିଜୁଳି ମାରେ ନା ଏ ସେଥିରେ ହିଁ ଲୋକମାନେ ଗାଁ ର ଲୋକମାନେ ବେଶୀ ବିଲରେ ଚାଷ ବାସ କରନ୍ତି ନା। ସେମାନଙ୍କ ଜୀବନ ହିଁ ବେଶୀ ଚାଲିଯାଏ ୟା ଦ୍ୱାରା।
ଆଚ୍ଛା ଆଚ୍ଛା।
ସହର ଲୋକମାନେ କଣ ବର୍ଷା ଘଡଘଡି ବିଜୁଳି ମାରିବ ମାନେ ସେମାନେ ରୁମ ରେ କବାଡ ଦେଇକି ଘରେ ରହିଗଲେ। କିନ୍ତୁ ଗାଁର ଲୋକମାନେ ଖଟିଲେ ଖାଇବେ ନା ତାପରେ ତାଙ୍କ ଟାଇମ ବି ମଧ୍ୟ ଚାଷ ଟାଇମ ଯେହେତୁ ସେମାନେ ବିଲ ପଦା ମାନେ ଯିବାକୁ ଯାଇଥିବେ ବର୍ଷା ବିଜୁଳି ମାରିଲା ଆଉ ଘର ନଥିବ ନା ରହିବା ପାଇଁ।
ହଁ।
ବାଧ୍ୟ ହେଇ ସେମ୍ ବିଲରେ ରହିଯାଆନ୍ତି ମଧ୍ୟ ଆସି ପାରୁ ନଥିବେ ଯେହେତୁ ବିଜୁଳି ମାରୁଥିବ। ଗୋଟେ ଯାଇକି ବସି ଯାଇଥିବେ ବିଜୁଳି ମାରି ଲୋକଙ୍କ ଜୀବନ ପଳେଇଥିବ ବହୁତ ପଶୁ ପକ୍ଷୀ ଜୀବନ ଚାଲି ଯାଇଥିବ। ଗୋରୁ ମାନେ ମଧ୍ୟ ବିଲକୁ ଯାଇଥବେ ଚରିିବାକୁ ସେମାନଙ୍କ ଜୀବନ ବି ଚାଲି ଯାଉଛି।
ହଁ ଆକସ୍ମିକ ଭାବେ ଯୋଉ
ଆପଣଙ୍କ ଆଡେ ବିଶେଷ ସୁ ଆପଣଙ୍କ ଆଡେ ସେ ସବୁ ଦେଖିବାକୁ ମିଳୁନଥିବ କାହିଁକିନା ଆପଣ ସହରେ। ଆଜ୍ଞା।
ନାଇଁ ନାଇଁ ଅଛି ନା ସହରରେ ରହୁଛି ବୋଲି କଣ ସବୁବେଳେ ମୁଁ ସହରରେ ରହୁଛି ଗାଁ ଯାଉଛି ନା।
ହୁଁ। ଆପଣ ଚାଷ ବାସ ଶିଖିଛନ୍ତି ଜାଣିଛନ୍ତି?
ହଁ ଜାଣିଛି। ଗାଁ ପିଲା ନିହାତି ଜଣ ଗାଁ ପିଲା ତ ନିହାତି ଆଣିବେ।
ହୁଁ ଚାଷ କେମିତି କରନ୍ତି କହିଲେ? ଆଜ୍ଞା ଆପଣ ଚାଷ କରଚନ୍ତି ନା?
ହଁ କର ରାଜ ବା କରନ୍ତି ବା ବଡ ବାପା ଅରିକା କରନ୍ତି। ହଁ ଧ ଧାନ ମିନିମମ୍ ଚାର ମା ଛଅ ମାସ ଲାଗିବ।
ଚାରି ମାସ ଛଅ ମାସ ଏଇ ବର୍ଷା ଆରମ୍ଭ ହେଲା ଆଗରୁ ତ ବେଶୀ ଲଙ୍ଗଳ ହଳଦୀରେ ଚାଷ ଲଙ୍ଗଳ ଆଉ ହଳରେ ହୁଏ ଯୋଉ ଗାଈ ନା ଯୋଉ ବଳଦ ଯୋଉ ରୁହନ୍ତି ଏବେ ତ ବିଶେଷ କରି ଏ ସବୁ ଦେଖିବାକୁ ମିଳୁନି। ଯେମତି ଟ୍ରାକ୍ଟର ଗାଡି ଦ୍ଵାରା ବିଲ ହଳ କରିଦଉଛନ୍ତି। ଯେହେତୁ ସୁବିଧା ଟିକେ ଆଗ ଅପେକ୍ଷା ହେଇଗଲାଣି ଚାଷ।
ହୁଁ ହୁଁ।
କଷ୍ଟ ଟିକେ ମାନେ ସେଟା
ଏବେ ବି ହଳ ଚାଷ ହଉଛି।
ହଁ ହଳ ଚାଷ ହଉଛି ଟିକେ ବିଶେଷ ମାତ୍ରା ଟିକେ ଅଧିକ, ଆପଣଙ୍କ ଆଡେ ହଉଛି ନା ଏଟା? ଆମ ଆଡେ ଏ ସବୁ କମେଇ ଗଲାଣି।
ଅଛନ୍ତି କେତେ ଲୋକ କରୁଛନ୍ତି ଟ୍ରାକ୍ଟର ରେ।
ନାଇଁ ଆମ ଆଡେ ବଳଦର ଚାଷ କରୁନାହାନ୍ତି ଆଉ କେହି ଏବେ ସବୁ ମାନେ ଟକ୍ ରେ ସୁବିଧା ସହଯୋଗ ଖୋଜୁଛନ୍ତି ଆଉ, ମଇ ମଧ୍ୟ ଯେମତି ବିଲ ହଳ କରୁଛନ୍ତି ମଇ ଦଉଛନ୍ତି, କିନ୍ତୁ ଯୋଉ ବିହନ ଉପାଡ଼ନ ରୁହନ୍ତି ସେ ସବୁ କିନ୍ତୁ ହାତରେ ହୁଏ, ଯୋଉ ମେସିନ ତ ଏବେ ବାହାରିଗଲାଣି କିନ୍ତୁ ମେସି
ନାଇ ମେସିନ ଅପେକ୍ଷା ଲୋକ ହାତ ଇଏ କରୁଛନ୍ତି ଅଧିକା।
ହଁ ଏବେ ହାତରେ ସମସ୍ତେ ଆମ ଏପଟରେ ହାତରେ ହିଁ ହଉଛି। କିନ୍ତୁ ମେସିନ ରେ ବହୁତ ଆଡେ ମାନେ ରୁଇ ଦଉଛନ୍ତି। ଧାନ ମଧ୍ୟ କାଟି ଦଉଛନ୍ତି, ଏବେ ତ କାଟ କାଟିବାକୁ ବି ମଧ୍ୟ ପଡୁନି ଏକାଥରେ ମାନେ ଯେମିତି ଅ ବିହନ ଧାନରୁୁ ବାହାର କରି ଆଣୁଛି ଯ ଦ୍ଵାରା କୁଟା ବି ମଧ୍ୟ ଅମଳ କରିପାରୁନାହାନ୍ତି।
ହଁ।
ଏମତି ଚାଷ ବାସ ସିଜନ ହେଇଗଲାଣି ଚାଲିଛି ଆଉ।
ହଁ ଅକ୍ଷୀ ତୃତୀୟ ଠୁ ଆରମ୍ଭ ହବ ଚାଷ ବାଷ କାମ।
ଆମ ଆଡେ ତ ଆରମ୍ଭ ହେଇଗଲାଣି।
ଓହୋ ନା ଏପଟେ ଚାଷବାସ ଚାଲିଛି ଆଉ ତଳି ପକେଇଛୁ ଆଉ।
ଆମର ମଧ୍ୟ ତଳି ପଡି ଯାଇଛି, ଏମତି ରୁଆପଡା ଷ୍ଟାର୍ଟ ହେଇନି ହେଇଯିବ। ଆରମ୍ଭ ହେଇନି ହେଇଯିବ ବର୍ଷା ସିଜନ ତ। ଏବେ ଟିକେ ଆଉ ଟିକେ ବର୍ଷା ଲାଗିଲେ ବିଲରେ ଯେମିତି ପାଣି ଭର୍ତ୍ତି ହେଇଗଲେ ସେଇଠୁ ଲାଗିବ ଆଉ।
ହଁ।
ଏଇ ଆଷାଢ ମାସ ଗଲା ରଥଯାତ୍ରାଠୁ ବର୍ଷା ପାଣି ଷ୍ଟାର୍ଟ ହବ ଯେମିତି ଶ୍ରାବଣ ମାସ ଆରମ୍ଭ ହବ।
ହଁ।
ଶ୍ରାବଣ ମାସ ଠୁ ମାନେ ରୁଆପଡା ଆରମ୍ଭ ହବ ଆଉ।
ହୁଁ ହୁଁ ରୁଆ ପଡା ଷ୍ଟାର୍ଟ ହବ ଶ୍ରାବଣ ମାସରୁ ଆଉ।
ରଥ ଯାତ୍ରା କୁ ମାନେ ବର୍ଷା ଆରମ୍ଭ ହବ।
ହ
ଆଷାଢ ମାସରେ ତ ରଜଠୁ ତ ବର୍ଷା ଆରମ୍ଭ। କିନ୍ତୁ ମାନେ ଏବେଠୁ ବର୍ଷା ଆରମ୍ଭ ହେଇଯାଇଛି କିନ୍ତୁ ରଥଯାତ୍ରାଠୁ ମାନେ ଅଧିକ ବର୍ଷା ହବ ଆଉ, ଏଥିରେ କି ଶ୍ରାବଣ ମାସରେ ସମସ୍ତେ ରୁଆପୁଡା କରିବେ ଆଉ। ଆଷାଢ ମାସ ଲାଷ୍ଟକୁ ରଥଯାତ୍ରା ପଡ଼େ ନା।
ହଁ ହଁ ହଁ।
ଆପଣଙ୍କୁ ଏ ବର୍ଷା ସିଜନ ଭଲ ଲାଗେ ନା?
ହଁ ଭଲ ଲାଗେ ବର୍ଷା ସିଜନ ସେ ଯେତିକି ଭଲ ଲାଗେ ସେତିକି ଦୁଃଖ ବି ଲାଗେ। ହୁଁ।
ଦୁଃଖ କାହିଁକି ଲାଗେ, ବର୍ଷା ଋତୁ ଟା ତ ସମସ୍ତେ ପସନ୍ଦ କରନ୍ତି।
ବର୍ଷା ଋତୁ ଆମେ ଜା କୁଆଡେ ବାହାରକୁ ଯାଇପାରୁନା, କୌଣସି କାମ ପ
ଟାଇମ୍ କିନ୍ତୁ ଶାନ୍ତି ଲାଗେ, କାମ ପାଇଁ ଟିକେ ଅସୁବିଧା ହୁଏ କିନ୍ତୁ ଶାନ୍ତି ଲାଗେ। ଯେମତି ଶୀତ ଦିନରେ କିନ୍ତୁ ମାନେ କଣ କହିଲେ ଯେମତି ବୁଢା ବୁଢୀ ମାନେ ବୟସ୍କ ଲୋକମାନୋନେ ଶୀତ ସମ୍ଭାଳି ପାରନ୍ତି ନାହିଁ ନା, ଘୁରି ଘାରି ମାନେ ରୁହନ୍ତି ଦେହ ମାନେ ଜୀବନ ବି ଚାଲିଯାଏ କିନ୍ତୁ ଖରା ଦିନରେ ବି ଅଂଶୁଘାତ ମଧ୍ୟ ହୁଏ। ବାହାରକୁ ଯାଇ ପାରନ୍ତି ନାହିଁ। ଛତା ପାଣି ବୋତଲ ସାଙ୍ଗରେ ନେଇକି ଯାଆନ୍ତି। ଜୀବନ ବି ଖରା ପାଇଁ ବହୁତ ଅସୁବିଧା ଭୋଗ କରନ୍ତି କାଡିରେ ବିଶେଷ କରି ଯାଇ ହୁଏ ନା ଗରମ ପାଇଁ କିନ୍ତୁ ବର୍ଷା ଋତୁରେ ଟିକେ ବଶ୍ ର୍ଷା ହୁଏ କିନ୍ତୁ କିଛି ବି ଅସୁବିଧା ନଥାଏ। ଏଜିି ଯିବା ପାଇଁ ଏତିକି ଅସୁବିଧା ହୁଏ ଯେହେତୁ ଟାଇମ ମାନେ ସମୟ ଅନୁସାରେ ପହଞ୍ଚିବା ପାଇଁ ଗୋଟେ ଜାଗା ଟିକିଏ ଅସୁବିଧା ହୁଏ। ନହେଲେ କିଛି ବି ଅସୁବିଧା ହୁଏନି।
ହଁ।
ଖରା ଦିନରେ ପାଣି ମୁଁନ୍ଦା ମିଳେନି ମାନେ ପାଦ ତାତି ଯା ଚାଲି ପାରନ୍ତି ନାଇଁ। ଗାଈ ବାଛୁରି ଯୋଉଁ ବୁଲନ୍ତି ମଧ୍ୟ ମୁଁନ୍ଦେ ପାଇପାରନ୍ତି ଚଢ଼େଇ ଇଏ କେତେ ମରିଯାଆନ୍ତି ପି ପାଣି ପାଇ ପାରନ୍ତି ନାହିଁ କିନ୍ତୁ ବର୍ଷା ଋତୁରେ ସବୁଆଡେ ପାଣି ଭର୍ତ୍ତି ଘାସ କୁଟା ସବୁ ଯାକ ଯେମିତି ନୂଆ କରି ଆରମ୍ଭ ଗଛ ବୃକ୍ଷ ସବୁ ହୁଏ, ସେଥିପାଇଁ ବର୍ଷା ଋତୁ ଟା ବିଶେଷ ଭଲ ଲାଗେ।
ହଁ।
ଆପଣଙ୍କୁ ବର୍ଷା ଋତୁଭଲ ଲାଗେ ନା? ହ୍ୟାଲୋ।
ହଁ ହଁ ହ୍ୟାଲୋ।
ମାନେ ଆପଣଙ୍କୁ ବର୍ଷା ଋତୁ ଭଲ ଲାଗେନି?
ଭ ଭଲ ଲାଗେ ବର୍ଷା ହେଲେ ତ ପୁଣି ଆମେ ଅମଳ କରିବା ନା ଖାଦ୍ୟ ଖାଇବା।
ହଁ ସେଇଟା ତ ଠିକ କଥା। ବର୍ଷା ହେଲେ ତ ଆମେ ଦୁଇ ମାସ ଖଟିବା ବର୍ଷ ସାରା ରା ଆମର ଖାଦ୍ୟ ପାଇପାରିବା। କୃଷକ ଠୁ ବଡ ଧନୀ କେହି ନାହାନ୍ତି କୃ କୃଷକ ଯେତିକି କଷ୍ଟ କରେ କୌଣସି ବି ମାନେ ଲୋକ କୌଣସି ବି କାମ କଷ୍ଟ ନାହିଁ। ବହୁତ ପରିଶ୍ରମ କରନ୍ତି। କାଦୁଅ ମାଟିରେ ମାନେ ପୁରା ଗୋଳେଇ ହେଇ କଷ୍ଟ କରିକି ବର୍ଷକର ଖାଦ୍ୟ ସଂଗ୍ରହ କରନ୍ତି।
ହଁ। କୃଷକ ଠୁ ରଜ ଦୁନିଆରେ କେହିଁ
ହୁଁ। ଏଇ ଋତୁରେ ହିଁ ସେମାନେ କଷ୍ଟ କରିକି ଏବେଠୁ ହିଁ ଯଦି ନକରିବେ ନା ଆମେ ବର୍ଷ କର ଖାଦ୍ୟ ପାଇପାରିବାନି। ସମୟ ଚାଲିଯିବ କିନ୍ତୁ ଆମ ହୁଁ କୃଷକଠୁ ବଡ଼ କେହି ବି ନାହାଁନ୍ତି।
ହଁ।
ଆଉ କୃଷକ ଯେତିକି କଷ୍ଟ କରେ କେହି ବି କଷ୍ଟ କରନ୍ତିନି। ଏମିତି କୋଉ କାମ ଅଛି ଯୋଉ କୃଷକଠୁ ବଡ କଷ୍ଟ
କୃଷକ ଖାଦ୍ୟ ଯୋଗେଲେନହି ଲୋକ ବ ଲୋକ ବଞ୍ଚିଲେ ତ ଅନ୍ୟ କିଛି କାମ କରିବେ ନା।
ହୁଁ।
ହୁଁ ମଣିଷର ବଞ୍ଚିବା କୃଷକ ଠୁ। ଯଦି ସବ ଚାଷ ନ କରିବ କି କଣ ଖାଇବାକୁ ପାଇବେ?
ହ୍ୟାଲୋ।
ଆଜ୍ଞା। ହ୍ୟାଲୋ।
ହଁ ତାହେଲେ ବାପାଧାନ ଚାଷ କରନ୍ତି ଆପଣ କର? ହଁ ଶୁଭୁଛି ଆପଣଙ୍କ ତାହେଲେ ଚାଷ ବାସ କରନ୍ତି? ଆଚ୍ଛା ଆଚ୍ଛା ହରେ ବା।
କପଡା ଯାଏନିକି ମୁଁ ନିଜେ ହିଁ କରେ।
ହଁ ହଁ।
ମୁଁ ନିଜେ ହିଁ ବିଅନ ଉପାଡେ ମଧ୍ୟ ଯୋଉ ଆପଣ ଯୋଉ କହିଲେ ତଳି ପକାନ୍ତି ସେଟାକୁ ବି ବାପା ପକେଇଲେ ମୁଁ ଯେହେତୁ ଯେମ ବିଲରେ ଯାଇ ପାଣି ପାଣି ନଥିଲା ନା? ପାଣି ଫାଣି ବୁଆ ଭୁଇ ମଧ୍ୟ କରେ ବହୁତ୍ କଷ୍ଟ କରିବାକୁ ପଡେ ଏଥିପାଇଁ।
ଆଚ୍ଛା ହଉ ହଉ।